ତ
କଣ କରୁଛ?
ଏମିତି ବସ୍ଛି ତମେ?
ହୁଁ ମୁଁ ବି ଏମିତି ବସିଛି।
ଆଛା ତ ଆମେ ଆମ ଟପିକ୍ ରେ କଥା ହଁ ଆମ ଟପିକ ଥିଲା କିଛି କ୍ଷୀର ଉପରେ
ତ କ୍ଷୀର ତ ଜାଣି ପିଇଥିବ ତାପରେ ଜାଣିଥିବ ବି କ୍ଷୀର ବା କ୍ଷୀର ବା ଦହି ହେଉ ଯାହା ଆମ ହଉଛି ଅମୂଲ୍ୟ ଉପକାର ଏହା ଏକ ସମ୍ପୂର୍ଣ୍ଣ ପୃଷ୍ଟିକ ଖାଦ୍ୟ ଯାହା ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ପାଇଁ ଉପକାରୀ ମଣିଷ ତ ଜନ୍ମ ହେବା ପରେ ସର୍ବପ୍ରଥମେ ଯେଉଁ ଖାଦ୍ୟ ସଦ୍ୟ ଗ୍ରହଣ କରେ ତାହା ହେଉଛି ମାର କ୍ଷୀର ଏହା ଶରୀର ଶିଶୁର ଶରୀରକୁ ଶକ୍ତିଶାଳୀ କରିବା ସହିତ ରୋଗ ପ୍ରତିରୋଧ ଶକ୍ତି ବଢାଇବା ତେଣୁ କ୍ଷୀରକୁ ଜୀବନର ପ୍ରଥମ ଓ ଶ୍ରେଷ୍ଠ ଆହାର ବୋଲି କୁହାଯାଏ। ଦୈନନ୍ଦିନ ଜୀବନରେ କ୍ଷୀରର ଗୁରୁତ୍ୟ ଅତ୍ୟଧିକ ଗାଈ ମଇଁଷି ଛେଳି ଓ ଓଟ ଭଳି ପଶୁ ମାନଙ୍କ ଠାରୁ କ୍ଷୀର ମିଳେ ଭାରତରେ ଗାଈ ଓ ମଇଁଷିର କ୍ଷୀର ସବୁଠାରୁ ଅଧିକ ବ୍ୟବହାର ହୁଏ ଗ୍ରାମାଞ୍ଚଳରେ ଅନେକ ପରିବାରର ଗାଈ କିମ୍ବା ମଇଁଷି ପାଳନ କରନ୍ତି। ଖାଲି କ୍ଷୀର ବିକ୍ରି କରି ନିଜର ଜୀବିକା ନିର୍ବାହ କରନ୍ତି। ଏହିପରି କ୍ଷୀର କେବଳ ଖାଦ୍ୟ ନୁହେଁ ଏହା ଅର୍ଥନୈତିକ ବିକାଶ ମଧ୍ୟ ଏକ ମୁଖ୍ୟ ଆଧାର କ୍ଷୀରରେ ଆମର ପ୍ରଚୁର ପରିମାଣରେ ପ୍ର କ୍ୟାଲସିୟମ ଭିଟାମିିନ ଏ ଡି ବି ଟୁ ବି ଟ୍ୱେଲ୍ଭ ପଟାସିୟମ୍ ଫସ୍ଫରସ୍ ଏବଂ ଉତ୍ତମ ଚର୍ବି ରହିଥାଏ ଏହି ସମସ୍ତ ସମସ୍ତ ପୋଷାକ ତତ୍ଵ ଆମ ଶରୀରର ହାଡ଼ ଦାନ୍ତ ମାଂସ ପେଶୀ ଓ ମସ୍ତିଷ୍କର ବିକାଶରେ ସାହାଯ୍ୟ କରେ। ନିୟମିତ କ୍ଷୀର ପାଳନ କଲେ ଶରୀର ସୁସ୍ଥ ରୁହେ ଏବଂ ଶକ୍ତି ବଢ଼େ
ଶିଶୁ ମାନଙ୍କ ପାଇଁ କ୍ଷୀର ତ ଅତ୍ୟନ୍ତ ଆବଶ୍ୟକ ଏହା ସେମାନଙ୍କର ଶରୀରର ବୃଦ୍ଧି ଓ ମାନସିକ ବିକାଶ ସହାୟକ ହୁଏ। ଛାତ୍ରଛାତ୍ରୀ ମାନେ ପ୍ରତିଦିନ କ୍ଷୀର ପିଇଲେ ତାଙ୍କର ପାଠ ପଢାରେ ବି ମନୋଯୋଗ ବଢେ ଓ ଶରୀର ର ସୁସ୍ଥ ରହେ। ବୃଦ୍ଧା ମାନେ ମଧ୍ୟ ଅଁ କ୍ଷୀର ଉପକାରୀ କାରଣ ଏହା ହାଡ଼କୁ ମଜବୁତ କରେ।
ଖୀରକୁ ଅନେକ ସୁସ୍ୱାଦ
ଓ ପୌଷ୍ଟିକ ଖାଦ୍ୟ ପ୍ରସ୍ତୁତ କରାଯାଏ ଯେପରିକି ଦହି ଛେନା ପନିର୍ ଘିଅ ଲହୁଣୀ ଖୋଆ ରସଗୋଲା ରସ ମଲାଇ ଖିରି ଆଉ ଆଇସ୍କ୍ରିମ୍ ଲସି ଶ୍ରୀଖଣ୍ଡ ଓ ବିଭିନ୍ନ ପ୍ରକାରର ମିଠା ଏହି ସମସ୍ତ ଖାଦ୍ୟ ଲୋକପ୍ରିୟଙ୍କ ପରି ପ୍ରିୟ ଏବଂ ପୌଷ୍ଟିକ।
ଓଡ଼ିଶାରେ କ୍ଷୀରର ବିଶେଷ ମହତ୍ଵ ରହିଛି ଅନେକ ପର୍ବପର୍ବାଣି ବ୍ର ବ୍ରତ। ବ୍ରତ ଓ ପୂଜାରେ କ୍ଷୀରରେ ପ୍ରସ୍ତୁତ ଭୋଗ ଭଗବାନଙ୍କୁ ଅର୍ପଣ କରାଯାଏ। ଖିରି ଆ ଛେନା ପୋଡ ରସ ରସଗୋଲା ଓ ଅନ୍ୟାନ୍ୟ ମିଠା ଧାର୍ମିକ କାର୍ଯ୍ୟରେ ବ୍ୟବହୃତ ହୁଏ। ବିଶେଷ କରି ଭଗବାନ ଜଗନ୍ନାଥ। ଭୋଗରେ ମଧ୍ୟ କ୍ଷୀରରେ ପ୍ରସ୍ତୁତ ଅନେକ ବ୍ୟଞ୍ଜନ ରହିଛି। ଭାରତୀୟ ସଂସ୍କୃତିରେ ଗାଈକୁ ମାତାର ମର୍ଯଦା ଦିଆଯାଇଛି। ଗାଈ ରଖି କ୍ଷୀରକୁ ପବିତ୍ର ବୋଲି ମନା କରାଯାଏ। ଅନେକ ଧାର୍ମିକ ଆଚାର ଅନୁଷ୍ଠାନ। ଚନ୍ଦରେ କ୍ଷୀରର ବ୍ୟବହାର ହୁଏ ଶିବଲିଙ୍ଗରେ କ୍ଷୀର ଅଭିଯୋଗ ବିଭିନ୍ନ ଦେବାଦେବୀଙ୍କ ପୂଜାରେ ଚାମୃତ ପ୍ରସ୍ତୁତିରେ କ୍ଷୀରର ବିଶେଷ ସ୍ଥାନ ରହିଛି। କ୍ଷୀର କୃଷକମାନ ପାଇଁ ଆୟର ଏକ ପ୍ରମୁଖ ଉତ୍ସ ଆଁ ଦୁଗ୍ଧ ଉତ୍ପାଦନ ମାଧ୍ୟମରେ ଅନେକ ପରିବାରର ଆତ୍ମନିର୍ଭରଶୀଳତା ରହିଛନ୍ତି। କ୍ଷୀର ସମବାୟ ସମିତି ଗୁଡ଼ାକର।
କୃଷକଙ୍କ ଠାରୁ ଅ କ୍ଷୀର ସଂଗ୍ରହ କରି ସହର ଓ ଗ୍ରାମାଞ୍ଚଳରେ ପହଞ୍ଚି ଯାଇଥାନ୍ତି। ଏହା ଦ୍ଵାରା କୃଷକମାନେ ଉଚିତ ମୂଲ୍ୟ ପାଇଥାନ୍ତି ଓ ଦେଶର ଅ କ୍ଷୀର ଶିଳ୍ପର ବିକାଶ ହୋଇଥାଏ।
କ୍ଷୀର ସଂରକ୍ଷଣ ମଧ୍ୟ ଅତ୍ୟନ୍ତ ଜରୁରୀ ଦୁଧକୁ ସଫା ପାତ୍ରରେ ରଖିବା। ଖିରି କ୍ଷୀର ଧୋଇବା ପରେ ଭଲ ଭାବରେ ଫୁଟାଇ ଥଣ୍ଡା କରି ଫ୍ରିଜ ରଖିଲେ ଅଧିକ ସମୟ ପର୍ଯ୍ୟନ୍ତ ଭଲ ରହେ।
ହୁଁ।
ପରିଷ୍କାର କ୍ଷୀର ପାଇଲେ ବିଭିନ୍ନ ରୋଗ ପରି ହୋଇପାରେ। ଅ ସରି ଅପରିଷ୍କାର କ୍ଷୀର ପିଇଲେ ବିଭିନ୍ନ ପ୍ରକାର ରୋଗ ହୋଇପାରେ। ତେଣୁ ସର୍ବଦା ସୁଧ ଓ ଫୁଟେଇଥିବା ଦୁଧ ପିଇବା ଉଚିତ। ବଜାରରେ ପ୍ୟାକେଟ କ୍ଷୀର ମଧ୍ୟ୍ୟ ଉପଲନ୍ଧ ହୋଇଯାଇଛି ଏହି କ୍ଷୀର କୁ ଆଧୁନିକ ପଦ୍ଧତିରେ ପ୍ରସ୍ତୁତ ଓ ପରୀକ୍ଷା କରାଯାଏ ତଥାପି କ୍ଷୀର କିଣିବା ସମୟରେ ତାହାର ଗୁଣବତ୍ତା ବା ତିଆରି ଓ ମିଆଦ ତାରିଖ ଯାଞ୍ଚ କରିବା ଦରକାର। କିଛି ଲୋକଙ୍କର କ୍ଷୀର ପ୍ର ଦି ଅସନଶୀଳତା ଲାଟୋଜି ଏଟ୍ରଲେଜ ଥାଏ ସେମାନେ ସାଧାରଣ କ୍ଷୀର ପିଇଲେ ପେଟର ଅସୁବିଧା ହୋଇପାରେ। ଏପରି କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏଇକ୍ଟୋଜ ମୁକ୍ତ କ୍ଷୀର କିମ୍ବା ଅନ୍ୟ ବିକଳ୍ପ ଗ୍ରହଣ କରିବା ଉଚିତ୍। କ୍ଷୀର ବଦଳରେ ଆମର କ୍ଷୀରକୁ ନେଇକିରି କିଛି ମିଶେଇକିରି । ଅ କିଛି ଜିନିଷ ଭିଟାମିନ ତିଆରି ବି ସେଗୁଡା ଖାଇବା ଦରକାର।
ହୁଁ।
କ୍ଷୀର କେବଳ ଆମର ଏକ ପାନୀୟ ନୁହେଁ। ପାନୀୟ ନୁହେଁ ଏହା ସ୍ୱାସ୍ଥ୍ୟ ପୋଷଣ ସଂସ୍କୃତି ଓ ଅର୍ଥନୈତିକ ଏକ ମହତ୍ଵପୂର୍ଣ୍ଣ ଅଂଶ ଏହା ଶରୀରକୁ ଶକ୍ତି ଦିଏ ରୋଗ ପ୍ରତିରୋଧ ଶକ୍ତି ବଢ଼ାଏ। ଏବଂ ସୁସ୍ଥ ଜୀବନ ବିତେଇବାରେ ସାହାଯ୍ୟ କରେ। ଅ ପରିବେଶ କୁହାଯାଇପାରେ ଯେ କ୍ଷୀର ହଉଛି ପ୍ରକୃତିର ମଣିଷ ଅମୂଲ୍ୟ ଦାନ। ଏହା ପୌଷ୍ଟିକତା ସ୍ୱାସ୍ଥ୍ୟ ଧାର୍ମିକ ପରମ୍ପରା ଓ ଅର୍ଥନୈତିକ ବିକାଶ।
ଗଭୀର ଭାବରେ ଜଡ଼ିତ ପ୍ର ପ୍ରତ୍ୟେକ ବ୍ୟକ୍ତି ନିଜ ବୟସ ଓ ସ୍ୱାସ୍ଥ୍ୟ ଅନୁଯାୟୀ ନିୟମିତ ଭାବରେ ଶୁଦ୍ଧ କ୍ଷୀର କିମ୍ବା କ୍ଷୀର ଜାତ ଖାଦ୍ୟ ଗ୍ରହଣ କରିବା ଉଚିତ। ସୁସ୍ଥ ଶରୀର ସୁସ୍ଥ ମନ ଓ ସୁନ୍ଦର ଜୀବନ ପାଇଁ କ୍ଷୀରର ଭୂମି ଜା ସଦା ସର୍ବଦା ଅଭିସ୍ମରଣୀୟ ରହିବ।
କ୍ଷୀରରୁ ତ ଆମର ଅନେକ ପ୍ରକାର ସୁସ୍ୱାଦୁ ଓ ପୌଷ୍ଟିକ ଖାଦ୍ୟ ପ୍ରସ୍ତୁତ ହୁଏ ଯେପରିକି ଆମର ଦହି ହଉଛି ଛେନା ପନିର ଘିଅ ଲହୁଣୀ ବା ଆମେ ଏ ବର ତାରୁ କହୁ ତାପରେ ମାୱା ଖୋଆ। ଖୀ ରାବିଡି ଲସି ଛାଞ୍ଚ ଆଉ ଶ୍ରୀଖଣ୍ଡ ଆଇସ୍କ୍ରିମ୍ କୁଲଫି। ମିଲ୍କ ସେକ୍ କ୍ଷୀର ସାଗର। ଅ ରସଗୋଲା ରସମଲାଇ ଛେନାପୋଡ ଛେନା ଝିଲି ରଶା ବଳି। ସନ୍ଦେଶ କଳା କନ୍ଦ ପେଡ଼ା ରାବିଡ଼ି। ଆ ଗୋଲାପଜାମୁନ୍ ଆଉ ମଲାଇ।
ଆଉ କ୍ଷୀର ହାଲୁଆ କ୍ଷୀର କଦମ୍ବ ବିଭିନ୍ନ ପ୍ରକାର ମିଠା ଆ ପ୍ରସାଦରେ ବି ଲାଗେ। ଏହାଛଡ଼ା ଚା କଫି ସିମେଇ ଖ୍ଷିରି ଶାଗୁଦାନା କ୍ଷିରି। ପାଲୁଅ ବିଭିନ୍ନ ପ୍ରକାର ପାଏସ ଏବଂ ଅନେକ ମିଠା ବ୍ୟଞ୍ଜ ମଧ୍ୟରେ ତ କ୍ଷୀର ଅଂ ରେ ପ୍ରସ୍ତୁତ କରାଯାଏ। ତ କ୍ଷୀର ବିଷୟରେ ମୁଁ ଏତିକି ଜାଣିଛି ତ ତମେ କଣ ଜାଣିଛ କୁହ?
କ୍ଷୀର ରେ ତ ଆମେ ତାକୁ ନର୍ମାଲି ସବୁ ଜିନିଷ କୁ କିଛି ନା କିଛି କରିକି ମାନେ ଆ ମାନେ କୋଉ ବି ଜିନିଷକୁ ସଡନ ଆମେ ଖାଇପାରୁନେ କିନ୍ତୁ କ୍ଷୀର ଏମିତି ଜି ଜିନିଷ ଯୋଉଟାକୁ ଆମେ ଆ ଜଷ୍ଟ ଆଣିବ ତାପ ତାକୁ ସିଝେଇବ ପିଇ ପାରିବ। ତାକୁ ସବୁଥିରେ ମାନେ ଏ ଉପଯୋଗ କରିପାରିବ ଆମ ଘର ଗୋଟେ କ୍ଷୀରରେ ପିଠା ହୁଏ ବୋଉ କରେ ଯାହାର ନାଁ ହ ହଉଚି କ୍ଷୀର ଗୋଳି ତ ସେ ଟା ମୁଁ ଆପଣଙ୍କୁ କହୁଚି କେମିତି କରାହଉଚି ସେ କ୍ଷୀର ପୁଳି। କ୍ଷୀର ଆଣା ହବ ଫୁଟା ହବ ରଖା ହବ। ତାପରେ ଆମର ସୁଜିଏଁ ସୁଜି। ଆଉ ଅଂ ସେ ଏରେ ଯୋଉ ଫୁଲିବା ପାଇଁ କଣ ପକାନ୍ତିନି।
ଖାଇବା ସୋଢା।
ହୁଁ। ତ ସେଇଟା ପକାହବ ତ ଯେତିକି ପରିମାଣରେ ଆମେ ସୁଜି ଆଉ କ୍ଷୀର ନେଇଥିବା। ଆ ତାକୁ ଦେଖି ଚେନି ପକା ହବ। ସେଇଟାକୁ ମିକ୍ସ କରିକି ରଖିବା। କ୍ଷୀର ଆଉ ସୁଜିକୁ ମିକ୍ସ କରିକି ରଖିବା କେତ ସମୟ। ତାପରେ ଯେତେବେଳେ ପାଗ ମାନେ ଅଧଘଣ୍ଟାଟେ ଘଣ୍ଟାଟେ ରଖିଲା ପରେ କ୍ଷୀର ଆଉ ସୁଜି ମିକ୍ସ ହେଇକି ସେ ଗୋଟେ ପାଗ ଭଲ ମାନେ ଅଲଗା ଟାଇପ ର ମେଲଟ ହେଇଯିବ। ତାପରେ କଡେଇରେ ତେଲ ଗରମ କରିବା ତ ତେଲ ଗରମ ହେଇ ସାରିଲା ପରେ ତାକୁ ଗୋଲ ଗୋଲ କରି ଛାଣିବା। ମାନେ ଗୋଟେ କ୍ଷୀରରେ ଯେହେତୁ ତାର ସ୍ଵାଦ ଅ- ଅତ୍ୟନ୍ତ ମାଏ କହି ହବନି ଏତେ ସ୍ଵାଦିଷ୍ଟ ସେଇ ପିଠା। ମାନେ ବହୁତ ଭଲ ଲାଗେ। ଫୁଲି ଫୁଲି ହୋଇଥାଏ। ଆ, ପୁରୀ ପରିକା, ମାନେ ପୁରା ଛୋଟ ତୋମେ ଗୋଟେ ଛୋ ଟ ଉଁ, ଛୋଟ ଗୋଟେ ଚାମଚ ରେ ପକେଇଥିବ ସେ ଫୁଲି ଫୁଲି ପୁରା ବଡ ହବ। ଅଁ, ଯେହେତୁ ସୁ ଜି ଆଉ କ୍ଷୀର ମିଶିଛି ତ ସୁଜି ଅଛି ଯେହେତୁ ଫୁଲିବ ପିଠା ଟା। ଆଉ କ୍ଷୀର ଅଛି ଯେହେତୁ ନରମ ହେଇକି, ହଁ ତ ଗୋଟେ ଅଲଗା ଆମର ଯେମତି ପୁରୀରେ ଗୋଟେ କଣ ଗୋଟେ ପ- ପ୍ରସାଦ ମିଳେ ଗୋଟେ ସେମିତି ଟାଇପ୍ ର କଣ ତାକୁ କହନ୍ତି? ହୁଁ
ପୁଳି
ହଁ ସେଇ ଏ ସେଇଟା ପୁଳି ଏଇଟା ଆମର କ୍ଷୀର ପୁଳି। ସେଇ ଟାଇପ୍ ର କିଛି ଲା ଲାଗେ। ନହେଲେ ଆମର ମାଠ ପୁଳି ଯେମତି ଲାଗେ ସେମିତି ଲାଗେ। ବହୁ ଟେଷ୍ ଟି ଲାଗେ। ଆମ ଘର ଅଧିକ ଟାଇମ୍ ସେଇ ପିଠା ଆ, ମାନେ କାକରା ପିଠା କରିବା ପାଇଁ ହେଲେ ଅ, ବହୁତ ଅଟା ଜନ୍ତୁଳି ପକ। ତାକୁ ହଁ ଯନ୍ତୁଣୀ ପକ ତା ସହି ଯନ୍ତୁଣୀକୁ ଅ, ସ-ଅଟ-ମାନେ ଦଳିକି ତାକୁ ଗୁଳା କରିକି ତାକୁ ତା ହଁ ତା ସଇର ପୁର ଦେଇକି ହଁ ପୁର ଦେଇକି ଛାଣିବା ପଡେ। ତ ଏଇଟା ସାଙ୍ଗେ ସାଙ୍ଗେ ହେଇଯିବ ଅଳ୍ପ ସମୟ ମଧ୍ୟରେ। ଖାଇବାକୁ ବି ଟେଷ୍ଟ ଲାଗିବ। ତ ଆମର ଟାଇମ୍ ହେଇଯାଇଛି ମୁଁ ରଖୁଛି।
ହୋ।